ହାଲୋ।
ଜୟ ଜଗନ୍ନାଥ ଦିଦି।
ଜୟ ଜଗନ୍ନାଥ ଭାଇ ଆପଣ ଶୁଭ ନାଆଟି?
ଶୁଭ ନାଆଟି ଦିଦି ରାକେଶ।
ଆଜ୍ଞା।
ଆଉ କୋଉଠି ଅଛନ୍ତି?
ହଁ ଦିଦି ମୁଁତ ଏଇ ଛୁଆ ବର୍ତ୍ତମାନ ଭଦ୍ରକରେ ଅଛି। ହାଲୋ।
କଁ କରୁଚନ୍ତି।
ଭଦ୍ରକରେ ଦିଦି ମୁଁ ଏଇଛୁଆ ଗୋଟେ ମୋଟର ଇଏର ଅଛି ଆମର ଯଠି ଆମର ମାନେ ସର୍ଭିସିଂ ଏକ ହୁଏ ବା ଆପଣ କୁହନ୍ତି ଏଇଟା ଗେରାଜ୍ ଗେରାଜରେ ଅଛି।
ଆଜ୍ଞା। ପଲ୍ୟୁସନ ଜାଣିଚନ୍ତି ଭୁବନେଶ୍୍ୱର କେତେ ହଉଚି? ତଆପଣତ ଗ୍ୟାରେଜରେ ଅଛନ୍ତି ବହୁତ୍ କଥା ଜଣାଥିବ ଗାଡ଼ି ବିଷୟରେନା।
କାଡି ବିଷୟରେ ବହୁତ କଥା ଜଣାଅଛି ଯେହେତୁ ଏଇ ଯୋଉ ଖା ସରକାର ଆମର ଇଲେକ୍ଟ୍ରି ଗାଡି ବେଶୀ ବଢି ଦେଲେଣିି ସେଥିପାଇଁ ପଲ୍ୟୁସନ ଆସ୍ତେ ଆସ୍ତେ କମି ଯାଇପାରେ। ଆପଣଙ୍କ ରାଜଧାନୀରେ ପାଖା ପାକ୍ଷୀ ଏଇଖା କେତେ ପଲ୍ୟୁସନ ହବ?
ପ୍ରବଳ ସମସ୍ତଙ୍କ ଘର ଘରେ ଦିଟା ତିନିଟା ଲେଖା ଗାଡି। ଆଉ ଇଲେକ୍ଟ୍ରି ଗାଡି ଆସିଲାଣି ବହୁତ୍ କମ୍ ଆଉ।
ଇଲେକ୍ଟ୍ରି ଗାଡି ଆସି ଏତେ ତ ହେଇଗଲାଣି। ଦି ବର୍ଷ ପାଖାପାଖି ହେଇଗଲାନି ଇଲେକ୍ଟ୍ରି ଗାଡି ଆସିବାର ଆପଣଙ୍କ ଭୁବନେଶ୍ୱର ସିଟି ରେ ଇଲେକ୍ଟ୍ରି ଗାଡି ଚଲିବ ତ କାଇଁ ମୁଁ ଦେଖିନି ଥରେ ଯାଇଥିଲିନି ଜମା ଦେଖିନି। ଇ ଗାଡି ସେ ବାଟେ ଗଲେ କଣ ଚାଲୁଛି
ଆଜ୍ଞା ଭାଇ ଚାଲୁଛି। ହୁଏତ ସେତଟା ଆପଣ ଦେଖିବା ସେଇ ସମୟରେ ହୁଏତ ଗୋଟେ ଯ ଦେଖିପାରୁ ନଥିଲେ ସେଇଟା କିଛି ଅସୁବିଧା ନାହିଁ।
ମାନେ ମାତ୍ର ବହୁତ୍ କମ୍।
ହୁଁ, ମାତ୍ରା ତ କମ ଅଛି ସବୁଆଡେ।
ନା ଆମର ଯେ ଅଛେ ଭଦ୍ରକରେ ଦେଖୁଥିଲି ମ୍ୟାକ୍ସିମମ୍ ସବୁ ଇଲେକ୍ଟ୍ରିକ ସ୍କୁଟି ମାନେ ଗାଁ ଏକ ଯଉଠି ସାଇକେଲ କରିଥିଲେ ସବୁ ଇକ୍ଟ୍ରଟି ସ୍କୁଟି ପେଟ୍ରୋଲ ଗାଡି ପୁରା କମେଇ ଦେଇଛି।
ନା ଏଠି ଇଲେକ୍ଟ୍ରି ସ୍କୁଟି ଅଧିକ ହେଲାଣି ମୁଁ ଯୋଉଠି ରହୁଛି ସ୍କୁଟି ବହୁତ ହେଲାଣି ଇଲେକ୍ଟ୍ରିର।
ସ୍କୁଟି କରିବା ବି ଦରକାର ପଲ୍ୟୁସନ ଯେତେ ମାତ୍ରାରେ ହଉଛି ମାନେ ନିଶ୍ଵାସ ପ୍ରଶ୍ୱାସ ସବୁ ନେବାରେ ଅସୁବିଧା ହଉଛି ଯେତେ ସବୁ ଗାଡି ଚାଲିବାକୁ ସେ ତାର ଗ୍ୟାସ ଗା ଗ୍ୟାସ ଦ୍ଵାରା ତ ମଥା ବୁଲଛି ଆଉ। ହାଲୋ ଆଉ ଦଦି କଣ କହୁଛନ୍ତି?
କୁହନ୍ତୁ।
କହୁଛନ୍ତି ଦିଦି ହଁ କୁହନ୍ତୁ।
ଏଇ ଗାଡି ପଲ୍ୟୁସନ ପାଇଁ ତ ଦେହ ସବୁ ଅସୁସ୍ଥ ସେଥିପାଇଁ ସମସ୍ତଙ୍କ ହାଇ ଆସିଡି ହେଇଗଲାଣି। ଆମ ସହରାଞ୍ଚଳ ମାନଙ୍କରେ ଜାଣିଚନ୍ତୀ ତ ଭାଇ।
ଆଜ୍ଞା।
ସହରାଞ୍ଚଳରେ ପ୍ରବଳ ଆସିଡିଟି ଘରେ ଘରେ ଯୋଉଠି ଟେକା ଫୋପାଡିବ ସେଇ ଘରେ। ହାଇ ଆସିଡିଟି ପରେ ପୁଣି ପ୍ରେସର ହଁ କୁହନ୍ତୁ।
ହଁ, ଏସିଡିଟି ମାନେ ଦିଦି କେଉଁ ରୋଗ ଟା କହିପାରିବେ।
ଯୋଉ ଆପଣ ଯୋଉ କଣ କୁହନ୍ତି ଇଏ। ଆସିଡିଟି ରୋଗ ଟା ମାନେ ହଜମ ଠିକ୍ ସେ ହୁଏନା
ଓହୋ ହଁ, ହଁ, ହଁ ବୁଝି ଅଛି ବୁଝି ଅଛି। ଖାଇବା ଯେଟା ହଜମ ନହେ ନା ହଁ, ହଁ। ଅଛେ ରୋଗ ଦିଦି ମତେ ବେଶୀ
ଆପଣ ଭଦ୍ରକରେ ଏତେ ପଲୁସନ୍।
ଭଦ୍ରକ ରେ ଥିଲା ଆଗରୁ ଏଇ ଛୁଆଁ ସିନା କମିଚି ଯେହେତୁ ସେ ଯେତେବେଳେ ଥିଲା ରୋହି ରୋହି ଦିଦି ପୁରା ଦେହ ପୁରା ସେତେବେଳେ ପ୍ରବଳ ଖରାପ ହୋଉଥାଏ ଏଇଖୁଣା ଟିକେ କମିଚି।
ଗ୍ୟାରେଜ ରେ କାମ କରୁଛନ୍ତି ତଥାପି ହଁ ହେଇଥିବ।
ହଁ, ସେଠି ସବୁବେଳେ ଦିଦି ଗାଡି ଏକା ଲାଗିଆକୁ ସବୁବେଳେ ମାନେ ସେ ଧୂଆଁ ମାନେ ଗିଅର ଯାଇଯାଇ ଯିଦି ଅବସ୍ଥା ମାନେ ଏତେ ଖରାପ ହେଇଥିଲା ସତରେ ମେଡିକାଲ ବି ଯାଇତେ ପଡିଲା କାଇଁନେ ପେଟ ଆପଣ ଯେଟା କଇଲେ ଖାଇବା ହଜମ ହେଲାନି।
ନା ବଦ ଅଜମି ରେ।
ବଦହଜମି ହେଲା ଆଉ ଯ ବାୟୁ ଟା ଯେଟା ପେଟର ପୁରା ଯ ରହିଲା ସେଟା ମାନେ ବାହାରିବନି ସେ ଯେ ବାହା ନ ବାହାରିବାର ହଁ, ନ ବାହାରି ବାରୁ ବହୁତ୍ ମେଡିକାଲ୍ ବି ମତେ ଯାଇତେ ପଡିଥିଲା ଅଧ ରାତିଆ କେ ଭୁଲି ହବନି ସେ ସବୁ ଆଜ୍ଞା।
ଉପରେ ଡେକୁ ବି ଦିଏ।
ଉପରେ ଇଏ ହବ ବା ଆପଣଙ୍କର ଯଟା କହିଥିଲେ ମଥା ବିନ୍ଧିବ। ମଥା ବହୁତ ରେୟାର କେସ ରେ ବିନ୍ଧେ ବେଶୀ ଆପଣଙ୍କର ହବ ଯେଟା ହଜମ ନ ହେଲେ ହବ। ଗୋଟେ ହବ ଆପଣଙ୍କୁ ଢୋକିରି ଗୋଟେ ଆସିବ।
ଆଇ ତ ଉପରେ ଢେକୁଡି ହୁଏ ପା।
ହଁ ସେଟା ଗୋଟେ ଆସିବ ତାପରେ ଆପଣଙ୍କର ଯଟା ପେଟ ଟା ଖାଲି ବଥା ହବ।
ପେଟରେ ବଥା ପୁରା ଫୁଲ ଫୁଲ ଲାଗିବ ସବୁବେଳେ। ଟାଇଡ ହେଇକି ରହିବ। ଆମର ଯୋଉ ଝାଡା ଟା କ୍ଲିୟର ହୁଏ ନା ପରିଷ୍କାର ହୁଏ ନା।
ସେଇଟା ହଉଛି ଏ ସବୁ ଇଏ ର କାରଣ ଗୋଟେ କହିଥେ ମାନେ ପଲ୍ୟୁସନ ବହୁତ ମାତ୍ରାରେ ବଢୁଚି ସେଇପାଇଁ ଆପଣଙ୍କୁ କହିଥିଲି ଆପଣ କହୁଥିଲେ ଗୋଟେ ସ୍କୁଟି ନେବେ ଆଉ ଆପଣ ସେଇ ଇଲେକ୍ଟ୍ରିକ ସ୍କୁଟି ଗୋଟେ କିଣୁ
ମୁଁ ମତେ କହୁନାହାନ୍ତି ଭାଇ ଗୋଟେ ଗାଡି କିଣ ବୋଲିକି ସ୍କୁଟି କାଇଁ କହୁଚ।
ଏକାଳେ ଗୋଟେ ଗାଡି କିଣିବେ।
ହଁ ଆମେ କାମ କରୁଚେ। ମୋ ଭାଇ ମାନେ ଅଛନ୍ତି ଗାଡି କିଣିବେନି ଗୋଟେ।
ନାଁ ଗାଡି କିଣୁନୁ ମୁଁ ସେ କଥା କହୁନି ଯେହେତୁ ଗୋଟେ ଲୋକାଲ ଯିବେ ଗୋଟେ ଗାଡି ର ଆରାମସେ ଗୋଟେ ସ୍କୁଟି ଧରିବେ ଗୋଟେ ଯାଇକି ଗୋଟେ ଧରିକି ଆସିବେ। ଗାଡି ହେନେ ଅଲଗା କଥା କିଛି ଅସୁବିଧା ନାଇ।
ନାଇଁ ଭାଇ ଭୁବନେଶ୍ବର ରେ ସ୍କୁଟି ଚଲେଇବା ପାଇଁ ନମସ୍କାର।
ମାନେ ଏତେ ଟ୍ରାଫିକ।
ହଁ ବହୁତ ଟ୍ରାଫିକ୍ ଆପଣ ଜାଣିନାହାନ୍ତି ହୁଏ ତ ଆସିଲେ ଜାଣିବେ। ରହିଲେ
ଆଜ୍ଞା। ରହିଲେ ଜାଣି ହବ ଆଉ।
ଜାଣିପାରିବେ ଗାଡି ଗାଡି ଦରକାର। ସ୍କୁଟିରେ କିଛି ଆବଶ୍ୟକ ନା ଭାଇମାନେ ଅ ଯେବେ ଭାଇମାନଙ୍କ ଆଶର୍ବାଦ ମୁଁ ନିଶ୍ଚିତ ଗାଡି କିଣିପାରିବି ଆର ବର୍ଷକୁ।
ଆର ବର୍ଷକୁ ଇ ଇଲେ ସୁ ଇଲେକ୍ଟ୍ରିକ ଗାଡି କାଢିବେ ଆଉ।
ହୁଁ।
ଇଲେକ୍ଟି କାଢ଼ିବେ ନା ପେଟ୍ରୋଲ କାଢ଼ିବେ?
ଇଲେକ୍ଟ୍ରିକ୍ ଗାଡିବି ପେଟ୍ରୋଲ ଡିଜେଲ ରେ ଗାଡିବିନି।
ଆଚ୍ଛା।
ଯଦି କିଛି ଆବଶ୍ୟକ ଏ ଭାଇ ମାନଙ୍କୁ ଟିକେ ହାତ ପାତିିବି ଆଉ।
ଆଚ୍ଛା ଆଚ୍ଛା।
ଭାଇମାନୋନ ଟିକେ ସାହାଯ୍ୟ କରିବେ ଭଉଣୀକୁ ନା କରିବେନି ପୁଣି
ହଁ ନିହାଦି ନିହାଦି।
କରିବେ ପୁଣି ଭଉଣୀର ସୁବିଧା ହେଲେ ଭଉଣୀ ଧୀରେ ଧୀରେ ଦେଇଦବ ଆଉ।
ଆଜ୍ଞା।
ଗାଡି ଟା ନିହାତି ଦରକାର।
ଦରକାର ଆପଣଙ୍କ ଯେହେତୁ ସିଟି ଜାଗା ଆପଣ ସେଠି ନିହାତି ଦରକାର ବି ହଉଥିବ।
ହଁ। ବର୍ଷା ହଉଛି ଇ ହଉଛି ଛୁଆ ସ୍କୁଲ ଯିବା ବେଳକୁ ବହୁତ ଅସୁବିଧା ଉପଲବ୍ଧ ହଉଛି।
ଆପଣଙ୍କ ଦିଦି ସେପଟେ ଯ ସ୍କୁଲ ଯାଉଛନ୍ ପିଲା ଆପଣଙ୍କର ଉ ବସ୍ ଆସୁନି କି?
ହଁ ବସ୍ ଆସୁଚି ବସ୍ ବହୁତ ସମୟ ନଉଚି। ଅଧିକ ସମୟ ଦଶ ମିନିଟ ରାସ୍ତାକୁ ଘଣ୍ଟେ ଲାଗଉଚି ବସରେ ଆସିଲେ ଛୁଆ ଟା
ମାନେ ସେ ଯଉ ଘୁରୀ ଘୁରାକି ଯିବ ପୋଷ୍ଟ ଟା ସେଇଟା ଟାଇମ ଲାଗୁଛି ତାଙ୍କର
ହଁ।
ଘୋରି ଘୁରା କିି ଏଠୁ ସେଠୁ ସେ ନେଇକି ଯାଉଛନ୍ତି ଆଉ ସେ ତାଙ୍କର ମାନେ ସବୁଆଡୁ ଛୁଆ ସେମାନେ ପିକଅପ୍ କଲା ପରେ ଯାଇକି ସ୍କୁଲ ରେ ସେ ପହଁଚୁଛନ୍ତି।
ହୁଁ ଉଁ ସେଇ ଅସୁବିଧା ପାଇଁ ମୁଁ ଗାଡି କଥା ଗୋଟେ ଚିନ୍ତା କରିଚି ଏଇସବୁ କାମ ସବୁ ଛୋଟମୋଟ କାମ କରୁଚି କରିକି ରଖିବି ଆଉ ଯାହା ଆବଶ୍ୟକ ହବ ଭାଇ ଅଛନ୍ତି ଭଉଣୀ ଅଛନ୍ତି ସମସ୍ତଙ୍କଠୁ ନେଇକି ଗୋଟେ ଗାଡିଟରେ ଯାହାବି ହେ ଲେ କରିବି ବେଶୀ ନୁହେଁ ଦଶ ଲକ୍ଷ ଭିତରେ କରିବି ଆଉ ଚେଷ୍ଟା କରିବି ପାଞ୍ଚ ଲକ୍ଷ ଭଳିଆ ଦବା ପାଇଁ ଆଉ ପାଞ୍ଚ ଲକ୍ଷ ଲୋନରେ ରଖିବି।
ଲୋନ୍ ମାନେ ଫାଇନାନ୍ସ ଜଉଟା ମାସ କୁ ମାସ ଆମର ଦିଆ ହୁଏ।
ହଁ ସେଇ ଫାଇନାନ୍ସ କରିବି ପାଞ୍ଚ ଲକ୍ଷ ପାଞ୍ଚ ଲକ୍ଷ ହାତରୁ ଦେବି।
କିଏ କିଏ କମ୍ପାନୀର ଗାଡି ନେବେ ଭାବୁଚନ୍ତି ବର୍ତ୍ତମାନ?
ଉ ଟାଟାଇ ପଞ୍ଚ
ଆଟା ପହଂଚିନି ଏବେ
ହୁଁ।
ସେଟା ହେଇଯିବ ମୁଁ ଭାବୁଥିନି ଗାଡି ନେବେ ଯଦି ମାନେ ମତେ ଯାହା ଗାଡି ଟା ଏଇଁ ଇଲେକ୍ଟ୍ରିକ ରୁ ଭଲ ଲାଗୁଚି ମହହିନ୍ଦ୍ରା ର ଗୋଟେ ନାହିଁ ନା
କଣ କହିଲ ମହେନ୍ଦ୍ରା ରେ କଣ?
ମହିନ୍ଦ୍ରାର ନାମ ଜାଣିନି କିନ୍ତୁ ଲେଖା ହେଇଥିଲା ମୁଁ ଦେଖିଥିଲି ମହିନ୍ଦ୍ରା ର ଅଁ ଗଡିଟା ଦେଖତେ ଭଲ ଲାଗୁଛି ଇକ୍ଟ୍ରିକ ଗାଡି ହେଲେ କିସ ହେଲା ଗାଡ଼ିଟା ଦେଖତେ ଭଲ ଲାଗୁ
ହଁ ହଉ ଆଗେ ମୁଁ ଗୋଟେ ଗାଡି ନେଇନି ଟାଟ ର ଆମେ ଭାଇ ଭଉଣୀ ମିଶିକି ହେଲା ତାପରେ ଆଉ ଗୋଟେ ମହିନ୍ଦ୍ରାରେ ନବା ପରେ ଆଉ ମୋଟା ହେଇଗଲା ପରେ ତମ ଭାଇରେ ନବା ଆଉ। ଆମେ କାମ କରୁଚେ ମାନେ ଦିନେ ନା ଦିନେ ନବା।
ଆଜ୍ଞା। ସେଟା ତ ନିହାତି ଭାବରେ ଠିକ କାମ କରୁଚେ ମାନେ ତ ନିହାତି ନବା
ହୁଁ ନିହାତି ନବା। କିନ୍ତୁ ଟିକେ ସୁବିଧା ଅସୁବଧା ସମସ୍ତେ ସେ ସାହାଯ୍ୟ ହେଲେ ଟିକେ ଶୀଘ୍ର ନେଇଯିବ ଏଇ ହଉଚି କଥା ଆଉ
ଆଜ୍ଞା। କଥା କାହାର କେତେବେଳ ସୁବିଧା ଦେଖିକି ତାଙ୍କର ଅର୍ଥନୀତି ଦେଖିକି ସେ ଗୋଟେ ନେଇପାରିବେ ସେ ହଠାତ୍ ସେ କହିବା ତ କରିହବନି
ହଁ।
ଆଉ ଦିଦି ଆପଣଙ୍କ ସେ ବାଡେ ବର୍ଷା ଏଟା ଛାଡିଲାଣି ନା ହଉଜି?
ନା ବର୍ଷା ଚାଲିଚି ଭାଇ।
ଚାଲିଛି।
ଆମର ଏପଟେ ବର୍ଷା ଛାଡ଼ିନି।
ଛାଡିନି ଆପଣଙ୍କ ସେଆଡେୱେଦର କେତେ ଅଛି
ୱେଦର କେତେ ଡିଗ୍ରୀ ବର୍ଷା କଣ କହିଲେ।
ହଁ ହଁ କେତେ ଡିଗ୍ରୀ ବର୍ଷା ଚାଲିଛି।
ମୁଁ ୱେଦର ରିପୋର୍ଟ ଦେଖିନି ସଠିକ ଇନଫର୍ମସ ଟା ମୁଁ କହିପାରିବିନି ଆପଣଙ୍କୁ।
ହୁଁ ଗୁଗୁଲରେ ଦେଖିନି ଆଜି। ବ୍ୟସ୍ତ ଥିଲି ଏପଟ ସେପଟ ହେଇଗଲି।
ବର୍ଷା ଆପଣ କହୁଛନ୍ତି ମାନେ ବର୍ଷା ଚାଲିଥିବ ନିହାତି କେନେ। ଯେହେତୁ ରଥଯାତ୍ରା ପାଖେଇ ଆସିଲାନି ଆପଣ ତ ପୁରୀ ପାଖରେ ଯେହେତୁ ବର୍ଷା ହଉଥିବ ନିହାତି।
ଆଜ୍ଞା ନିଶ୍ଚିତ
ପୁରୀ ଏ ପୁରୀ ଆମର ଯେ ରଥଯାତ୍ରା ଟା ଏଇଠୁ ପ୍ରାୟ ମହାପ୍ରଭୁ। କଳମା ସାଗରରେ ଶୋଇଥିବେ।
ଆଜ୍ଞା।
ରଥ ଆମର ଯେ ବାହାରିବେ ଯେତେବେଳେ ସେତେବେଳେ ବର୍ଷା ତ ନିହାତି ହଉଥିବ।
ନିଶ୍ଚିତ ହୁଏ।
ନିଶ୍ଚିତ ତାନେ ଏତେ ଲୋକ ବର୍ଷାରେ ବି ଏତେ ଲୋକ କମନ୍ତି ନାଇଁ ଏତେ ଯେତିକି ଲୋକ ଥିବେ ସେତିକି।
ପ୍ରବଳ।
ପ୍ରବଳମାନେ ମୁଁ ସେଇଟା ଦେଖେ ଯେ ବର୍ଷା ହଉଥିବ ତଥାପି ହଜାର ହଜାର ଲୋକ ଲୋକ ଧାର ଲୋକ ଠିଆ ହେଇକି ରହିିବେ।
ଭାଇ ଟିକେ ମୋର ସେପଟେ କାମ ଅଛି ମୁଁ ରହିବି ଟିକେ ଏବେ। ଆଉ କଥାବାର୍ତ୍ତା ପାଇଁ ଆଗାମୀ କେତେବେଳେ କଥାବାର୍ତା ହେଲେ କଥା ହବା ଆଁ
ଠିକ ଅଛି।
ଜୟ ଶ୍ରୀ ରାମ।
ଜୟ ଶ୍ରୀରାମ।